ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହଁ ମ୍ୟାଡ଼ମ୍ ଆସିଲା ଆପଣଙ୍କ ଆବାଜ ଆସିଲା ହ୍ୟାଲୋ।
ହେଲୋ। ଆଉ କଣ କରୁଛନ୍ତି ହଁ ହ୍ୟାଲୋ।
ହଁ ଆପଣଙ୍କ ଆବାଜ ଆସିଲା ମୁଁ ଆବାଜ ଆସୁଛି କି ଆପଣଙ୍କୁ?
ହଁ ହଁ ଶୁଭା ଯାଉଛି ଠିକ ସେ।
ହଁ ଆବାଜ ଆସୁନଥିଲା ମାନେ କି ସ୍ୱର ଟା ଆସୁନଥିଲା ତ ସେଥିପାଇଁ। ଆଉ କେମିତି ଅଛନ୍ତି?
ଆ ହଁ ହଁ ମୁଁ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି। ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ମାନେ କି ଆପ ଆପଣଙ୍କ ସ୍ୱରଟା ଟିକିେ ଦୁର୍ବଳ ଟିକେ ଦୁର୍ବଳ ଭଳି ଟିକେ ଲାଗିଲା ତ ସେଥିପାଇଁ ଆପଣଙ୍କୁ ପଚାରିଦେଲିି।
ନା ନା ସେମିତି କିଛି ନହିଁ।
ହଁ, ଖାଇଲେଣି?
ନା ନା ଖାଇନି ତା, ଆଉ ଆପଣ ଖାଇଲେଣି?
ମୋର ସବୁ ସହିଗଲାଣି ମ୍ୟାଡ଼ାମ, ମୁଁ ଖାଇକି, ଏଠି ତ ବିଦ୍ୟୁତ ସଂଯୋଗ ସବୁ କ କଟି ଯାଇଚି, ବିଜୁଳି ନାହିଁ ତ, ସେଥିପାଇଁ ମୁଁ ବାହାରେ ଆକି ବସିଚି ଟିକେ ଆଉ।
କେଉଁ ଜାଗାରେ ଅଛ? କି କେଉଁ ଜାଗାରେ ଅଛନ୍ତି ଆପଣ?
ମୁଁ ଆମର ଜଷ୍ଟ ଆମର, ଗିଜା ପାଖରେ, ମାନେ ଚର୍ଚ୍ଚ ଗୃହ ପାଖରେ ହିଁ ଅଛି।
ଆଛା। କଣ ଖାଇଲେ ଆପଣ?
ମୁଁ ଖାଇଲି ଡାଲି, ଆଳୁ ପୋଟଳ ଭଜା ଆଉ ପାମ୍ପଡ଼।
ବହୁତ ଭଲ ଖାଇବା ତାହେଲେ ଖାଇଚନ୍ତି ଆଉ।
ସେମତି ତ ଆଉ, ଯୋଉଟା ଆମେ ପ୍ରତିଦିନ ଯୋଉ ଯୋଉ ଜିନିଷ ଟା ଆମେ ଯୋଉ ଖାଉଚେ, ସେମିତି ଆଉ କିଛି ତ କିଛି ସେମିତି କିଛି ନାହିଁ ମ୍ୟାଡାମ, ସେମତି ଆଉ। ଆପଣଙ୍କର କଣ? କଣ ଆପଣ ନିଜେ ଖାଦ୍ୟ ରାନ୍ଧନ୍ତି ମାନେ ବନଉଚନ୍ତି କି ପରିବାର ସାଙ୍ଗରେ ଅଛନ୍ତି ମିଶିକି।
ଆପଣ କୋଉଠି ର
ଆଜି ହିଁ ଆସିଛି ତ। ହଁ,
ହଁ ହଁ ହଁ। ଆଛା, ଏବେ ଏବେ ବୋଧେ କୋଉ ପର୍ବଟା ପଳେଇଗଲା, ରଜ ଥିଲା ବୋଧେ ଏବେ ଏବେ।
ରଜ ଥିଲା।
କେମିତି ମନେଇଲେ ରଜ? କେମିତି ଆପଣଙ୍କ ସେମିତିରେ ବି ସେଇଟା ତ ଝିଅ ମାନଙ୍କର ପର୍ବ।
କଲେ ଝିଅ ମାନଙ୍କ ପର୍ବ କିନ୍ତୁ ମତେ ଜଣା ନଥିଲା କି, ସେଇଦିନି କି ରଜ ବୋଲି।
ସତ କଥା କହୁଚନ୍ତି।
ହଁ ସତ କହୁଚି, ମୁଁ ଜମାରୁ ଫୋନ ଯଉ ଆପ ଅଛି, ଇଷ୍ଟାଗ୍ରାମ ସେଇଠି ରିସ୍କି କଲ୍ କରିବାରୁ ମୁଁ ଜାଣିଲି, କି ରଜ ଅଛି। ତାପରେ ମୁଁ ହ୍ଵାଟସପ୍ ଓପେନ୍ କରିକି ସମସ୍ତଙ୍କର ଯେତେବେଳେ ଫଟୋ ଯାକ ଷ୍ଟାଟସ ଦେବାର ଦେଖିଲି, ତ ମୁଁ ଭାବିଲି କି ଫାଷ୍ଟ ଦିନ ରଜ
ହଁ।
କହିବାକୁ ଗଲେ ମୁଁ ର ରଜ ଅ ପାଳନ କରିନି, ଆଉ ମତେ ଭାବୁଚି
ହଁ, କାହିଁକି ସେମିତି ଭାବୁଚନ୍ତି, ଭଲ ତ ଓଡିଆ କହୁଚନ୍ତି ଆପଣ? ନମସ୍କାର।
ଆପଣ ଝିଅ ନହେଲେ ବି, ଘରେ କିଛି ତ କରିିଥିବେ ମଜା?
ଉଁ ହୁଁ ହୁଁ, ଜିଓମାନ, ହ୍ୟାଲୋ।
ହଁ ସୁଭାଦା କୁହନ୍ତୁ?
ହଁ ଆପଣଙ୍କ ଆବାଜ ମାନେ କି ସ୍ୱର ଟା ଟିକେ, ଶୁଭା ଯାଉଛି ତ?
ଆଜ୍ଞା ଆଜ୍ଞା, କୁହନ୍ତୁ କୁହନ୍ତୁ।
ହଁ ସେଇଟା ହିଁ ପଚାରୁଥିଲି ଆପଣଙ୍କୁ। ତ ଝିଅମାନଙ୍କର ଏତେ ସୁନ୍ଦର ପର୍ବକୁ ଆପଣ ନ ପାଳନ କରିକି ଭୁଲି ଯାଉଛନ୍ତି।
ହ୍ୟାଲୋ।
ହ୍ୟାଲୋ।
ହଁ ଶଭାଗ, ଶଭା, ହଁ ଶଭାଯାଉଛି କୁହନ୍ତୁ।
ହଁ ମାନେ କି ବିଳମ୍ବରେ ଆସୀ ଆପଣଙ୍କର ସ୍ୱରଟା ମୁଁ ଶୁଣିପାରୁନି ଠିକ୍ ସେ।
ଆଜ୍ଞା, ଏବେ ଠିକ ଶୁଭା ଗଲା?
ହଁ ଏବେ ତ ଆସୁଛି, ଆପଣଙ୍କର ନେଟୱାର୍କ କନେକ୍ଟିଭି ଠିକ୍ ଅଛି କି?
ହଁ ଠିକ୍ ଅଛି, ମୁଁ ଏଇ ଫୁଲବାଣୀ ଏ ପାଖରେ ହିଁ ଅଛି, ମାର୍କେଟ ପାଖରେ ହିଁ ରହୁଛି ମୁଁ, ମୋ
ଏବେ ଠିକ୍ ଆସୁଛି, ଏବେ ଠିକ ଅଛି ଆପଣଙ୍କ ସ୍ୱର ଠିକ୍ ଅଛି ଏବେ।
ଆଜ୍ଞା ଆଜ୍ଞା, କ୍ଷମା କରିଦେବେ।
ଉୁଁ ସେଇଠି କଣ କ୍ଷମା, ସେଇଟା ମୋର ବି ସମସ୍ୟା ହେଇପାରେ ଆପଣଙ୍କର ହେଇପାରେ, ସେଇଟା ଆମର ନାଇଁ ନା, କଣ କରିପାରିବ ସେଠି ଆଉ ଆମେ
ଆଜ୍ଞା।
ହଁ ତ ତାହେଲେ ଆପଣ ରଜ ମାନିନାହାନ୍ତି ତାହେଲେ ଏଥର ନାଇଁ?
ନା, ମୁଁ ପଛରେ ଯାଇ ଜାଣିଲି କି ରଜ ସେଇଥିପାଇଁ ଏଇଥର ମୁଁ ଘରେ ବି ନଥିଲି। ତ ମୁଁ ରଜ ଏଇଥର କିଛି ହିଁ ମନେଇନି। ଆପଣଙ୍କୁୁ କଣ କଣ କରେ?
ଆପଣ ମତେ ପଚାରନ୍ତୁ ମୁଁ କଣ ମନେଇଛି ନ ମନେଇଛି, ଆପଣ ପଚାରିବେ ତ କହିହେବ।
ହୁଁ ରଜପାନ ଖାଇଛନ୍ତି, ଖାଇଲେ?
ମୁଁ ରଜ ପାନ ମୁଁ ମୁଁ ମୁଁ କିଛି ଜାଣିନି, ମୁଁ ବି ତ ରଜ କେମିତି ବନାନ୍ତି? ମୋର କିଛି ଅଅନୁଭୂତି ନାହିଁ ସେ ବିଷୟରେ କିଛି।
ହୁଁ, ଯେହେତୁ ଆଜ୍ଞା ଆଜ୍ଞ।
ହଁ ଆମର ବର୍ଷ ଗୋଟେ ପର୍ବ ହୁଏ ବଡଦିନ ବୋଲି। ହଁ ସମସ୍ତଙ୍କର ସମସ୍ତଙ୍କର।
ଆଜ୍ଞା।
କିନ୍ତୁ ମୋର ଇଚ୍ଛା, ଯେ ଯେତେ ସବୁ ମାନେ କି ମାନେ କି ରଜ ହଉ, ଆଉ ବହୁତ ଗୁଡେ ପର୍ବ ଗୁଡା ଅଛି ସେଇଟା ସବୁ ପାଳନ କରିବାର ମୋର ବି ବହୁତ ଇଚ୍ଛା। ହେଲେ ମତେ କିଛି ସୁବିଧା ମିଳେନି, କି ସିଏ ସେମିତି, ଆ ସହଯୋଗ ମାନେ କି ଅ ସୁଯୋଗ ମିଳିନି ମୋତେ ନା ସେଥିପାଇଁ ମୁଁ ପଳାନ ପାଳନ କରିପାରିନି ଆଉ।
ଆଜ୍ଞା ଆଜ୍ଞା, କୋଉ ଆଖରେ ରହୁଛନ୍ତି ଆପଣ?
ଆମର କଳାହାଣ୍ଡି ଡିଷ୍ଟ୍ରିକ୍ଟ, ଆମର କଳାହାଣ୍ଡି ଜିଲ୍ଲା। ଆ ରୁପ୍ରା ବୋଲି ଗ୍ରାଟ ଗୋଟେ ଗାଁ ଅଛି ସେଇଠି।
ଆଚ୍ଛା ଆପଣ କଳାହାଣ୍ଡିର। ମାନେ ସେଇଠି ହିଁ ରହୁଛନ୍ତି।
ଆପଣଙ୍କର ପଡୋଶୀ ର ସିଂ କହୁଚି।
ନିଷ୍ଠା ହେଲା ଆଉ। ତା ହେଲେ ମୋତେ ନୂଆ। ମତେ ନୂଆ ଜିଲ୍ଲାର ଜଣେ, ନୂଆ ବନ୍ଧୁ ମିଳିଲେ ଆଉ।
ହଁ ନିଶ୍ଚୟ। ନିଶ୍ଚୟ। ମତେ ବି ଗୋଟେ ନୂଆ ଆମ ପାଖ ପଡୋଶୀ ଜିଲ୍ଲାର ଗୋଟେ ଆ ଗୋଟେ ଉ ଆ ବନ୍ଧୁ ଗୋଟେ ମିଳିଗଲେ ମୋତେ ଆଉ। ମୁଁ ବି, ମୁଁ ବି ବହୁତ ଖୁସି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ସୁଭାଯାଚି। ହ୍ୟାଲୋ। ଶୁଭା ଯାଉଛି।
ହଁ ଶୁଭା ଯାଉଛି। ଶୁଭା ଯାଉଛି।
ବୋଧେ ନେଟୱାର୍କ୍ ପ୍ରୋବ୍ଲେମ୍ ଟିକେ ଅଧିକା ହେଇଯାଇଛି।
ହଁ ଆପଣଙ୍କ ସାଇଡରେ ବୋଧେ। ମୋ ସାଇଡରେ ତ ଠିକ୍ ନେଟାର୍କ ଅଛି। ଆପଣଙ୍କ ସାଇଡରେ ବୋଧେ ଟିକେ ଟିକେ ପ୍ରୋବ୍ଲେମ୍, ସମସ୍ୟା ଟିକେ ହଉଥିବ।
ସାଇଡ୍ ବି। ମାନେ ମୁଁ ଭଲ ଜାଗା ର ଅଛି କି? ଯୋଉଠି କି ନେଟୱାର୍କ ପାଇବ?
ହଁ ଟି-କେତ୍ କେ-କେତେଳେ ସେମିତି ହେଇଯାଏ। ହଁ ଏଇଠି ବୋଧେ କଣ ଗୋଟେ ଅନ୍ୟ ଅନ୍ୟ କିଛି ସମସ୍ୟା ହେଇଥିବ? ଏଇଠି ବି ସେମିତି କି ଅଛି ମୋର ବି, ମୁଁ ମୋ ପାଖରେ ନେଟୱାର୍କ ଠିକ୍ ଅଛି। ଅନ୍ୟ କୌଣସି ଗୋଟେ ଥି-ଥିବ କିଛି ସମସ୍ୟା ଥିବ। ସେଇଥିପାଇଁ ବୋଧେ ସେମିତି ହଉଛି ଆଉ।
ହଁ। ତାପରେ ମୁଁ ନା, ଏଇ ଛାତ ଉପର ଆସିକି ବି କଥା ହେଉଛି। କି ବୋଧ ହୁଏ, ତଳେ ରହିଗଲେ ଭଏସଟା ଠିକ୍ ଶୁଭାଯିବ ନି।
ହୁଁ ହୁଁ ହୁଁ। ଆଉ ମୁଁ କଣ କହୁଥିଲି କି? ଆମର ବର୍ଷରେ ଗୋଟିଏକୁ ହିଁ ପର୍ବ ଆମେ ଏମାନେ ପାଳନ କରୁ। ଆପଣ ତ ଜାଣିଥିବେ। ଖ୍ରୀଷ୍ଟମାସ୍। ହ୍ୟାଲୋ।
ହ୍ୟାଲୋ।
ହଁ ଶୁଣ୍-ଶୁଣ୍-ଶୁଣା ଯାଉଛି କି? ହଁ ଆରେ ଆରେ ଅଛି, ଅଛି। ମାନେ କି ହଁ ସେଇଟା ଦୁଃଖର ପର୍ବ ବୋଲି କୁହାଯାଏ। ଯୋଉ ଗୁଡ୍ ଫ୍ରାଇଡେ ଶୁକ-ଶୁକ୍ରବାର। ସେଇଟା ଦୁଃଖର ପର୍ବ ବୋଲି କୁହାଯାଏ। ଏମିତି ଦେଖିବାକୁ ଗଲେ ବଡ ଦିନ ଯୋଉଟା ଖ୍ରୀଷ୍ଟମାସ୍। ସେଇଟା ଗୋଟେ ଆମର ଯିଶୁଙ୍କ ଜନ୍ମଦିନ। ତା ପରେ ଗୁଡ୍ ଫ୍ରାଇଡେ, ଯୋଉ ଦିନରେ ଆମ ପ୍ରଭୁ ଯିଶୁଖ୍ରୀଷ୍ଟ ମରିଥିଲେ, ସେଇଟାକୁ ପାଳନ କରାଯାଏ। ଆଉ ଗୋଟେ ବି ଅଛି ଇଷ୍ଟର ସଣ୍ଡେ ବୋଲି କୁହାଯାଏ ସେଇଟା ଯୋଉ ଦିନରେ ଖ୍ରୀଷ୍ଟ ପୁନରୁଥାନ ହେଇଥିଲେ। ମାନେ କି ମରିକି ବଞ୍ଚି ଯାଇଥିଲେ ଆଉ ଥରେ।
ଆଛା। ହଉ, ଶୁଭା ଯାଉଛି ମତେ।
ହଁ ତିନିଟି ପର୍ବ ସେମିତି ଅଛି ଆଉ। ଆମେ ପାଳନ କରୁ ସେଇଡାକୁ ଆଉ। ରାତି ସାରା ଆମ ଚର୍ଚ୍ଚ ଭିତରେ ଆମେ ବହୁତ ଗୁଡ଼ିଏ ଏମିତି କାର୍ଯ୍ୟ ଗୁଡ଼ାକ ପ୍ରୋଗ୍ରାମ୍ ଗୁଡ଼ାକ ହୁଏ। ଗୀତ, ନାଚ କମ୍ପିଟିସନ୍ ମାନେ ଗୀତ ନାଚ ପ୍ର-ପ୍ରତିଯୋଗିତା ହୁଏ। ତା ପରେ ଆଉ କୀର୍ତ୍ତନ ଗୁଡାକ ହୁଏ। ଗୀତ ଗୁଡାକ ଗାଉ ଆମେ। ଆମ ଧର୍ମଶାସ୍ତ୍ରକୁ ଆମ ପଢ଼ୁ, ପ୍ରାର୍ଥନା କରୁ। ସବ୍ ବହୁତ କିଛି ହୁଏ। ଆମ
ଆରେ ମୁଁ ଯାଇଛି।
ଆସିଛନ୍ତି କି?
ନେ ବଡ ଦିନରେ ମୁଁ ଚର୍ଚ୍ଚ ଯାଇଛି। ପ୍ରାର୍ଥନା ବି ଗାଇଛି ଆଉ ସେ ଉଁ, ଆପଣଙ୍କର ଯୋଉ ଧର୍ମ ଗ୍ରନ୍ଥ ବହି ରହିଛି ଏ ବାଇବେଲ। ସେଇଟାକୁ ମଧ୍ୟ ମୁଁ ପଢିଛି।
ପଢିଛନ୍ତି? ବହୁତ ଖୁସି ଲାଗିଲା, ବହୁତ ଖୁସି ଲାଗିଲା ହଁ।
ହୁଁ, ମାନେ ବହୁତ ଭଲ ଭଲ କଥା ଲେଖା ବି ହେଇଛି। ଆଉ ମୁଁ ପଢ଼ିଛି ବି ତାପରେ ଉଁ, ଆଉ ଗୋଟେ ବୋଧେ ମୋତେ ଟିକେ ଟିକେ ମନେ ପଡୁଛି। ଗୋଟେ ଉଁ, ପ୍ରଭୁ ଯୀଶୁଙ୍କ ବିଷୟରେ ଗୋଟିଏ ଉଁ, ଓ ତାଙ୍କର କାହାଣୀ ଟା ଗୋଟେ ସିନେମା କାରରେ ଦେଖାଯାଇଥିଲା ଯୋଉଟାକି ମୁଁ ଦେଖିଥିଲି।
ହୁଁ, ହୁଁ, ହୁଁ ସେଇଟା ପ-ପ୍ରଭୁ ଯୀଶୁଙ୍କ ଫିସେ-ବିଷୟରେ ସିନେମା ଗୁଡାକ ବି ବନେଇଛନ୍ତି। ଷ୍ଟୋରି ବନେଇକି ଫିଲ୍ମ ବି ଅଛି ତାଙ୍କ ବିଷୟରେ।
ଆଜ୍ଞା, ଆଜ୍ଞା ସେଇ ବିଷୟରେ ମଧ୍ୟ ମୁଁ ଦେଖିଚି ବି ଆଉ ଆଜ୍ଞା, ଉଁ, କହିବାକୁ ଗଲେ ମୁଁ ପୁରା ଆ ବାଇବେଲ ପଢିନି, ବାକି ତ ଅଲଗା ସାଙ୍ଗମାନେ ଆଜ୍ଞା
ହଁ, ହଁ ମୋତେ ବି ଇଚ୍ଛା ଏକ୍ଚୁଲି ଆପ ଆ ଆପଣଙ୍କ ବିଷୟରେ ଆପଣଙ୍କର ମାନେ କି ଅ, ଭଗବାନଙ୍କ ବିଷୟରେ ପ୍ରଭୁଙ୍କ ବିଷୟରେ ମୋତେ ବି ଜାଣିବାର ବହୁତ ଇଚ୍ଛା। ଆପଣ ଯଦି ଫ୍ରି ହୁଅନ୍ତି ତାହେଲେ ଆପଣଙ୍କ ବିଷୟରେ ମୋତେ ଜଣେଇବେ କହିବେ ହେଲା। ହେଲୋ।
ଶୁଭା ଯାଉଛି?
ହଁ ଆପଣଙ୍କ ସ୍ବର ଟା ଉ, ମାନେ କି କଟି କଟି ଯାଉଛି ତ ସେଥିପାଇଁ ଟିକେ ମୁଁ ହେଲୋ ହେଲୋ କରୁଛି ବାରବାର।
ଆଜ୍ଞା, ଆଜ୍ଞା ମୁଁ ବୁଝିପାରୁଚି ଯୋଉ ସମସ୍ୟା ରହିଛି। ନେଟୱାର୍କର ସେଇଥିପାଇଁ ବୋଧହୁଏ ସେମିତି ହେଇଥିବ ଆଉ। ହେଲୋ। ଲୋ